ହାଲୋ।
ହଁ।
ଆପଣଙ୍କୁ ମୋ ଭଏସ୍ କ୍ଲିୟର ଶୁଣା ଯାଉଚି?
ପୁରା କ୍ଲିୟର। ଆପଣଙ୍କ ଭଏସ୍ କ୍ଲିୟର ଶୁଭାଯାଉଚି।
ହଁ ପୁରା କ୍ଲିଅର। ଆପଣଙ୍କ ଦିଦିଙ୍କ ସହିତ ଆକଚୁଆଲି ମୁଁ କଥା ହଉଥିଲି। କଣ ଆଉ କହିବି, ମାନେ ତାଙ୍କ ସହିତ କଥା ହବା ଟା ଲସ୍ ସହିତ ସମାନ।
ତାଙ୍କର ସବୁ ଜିନିଷ କ ଇଏ ବହୁତ ସ୍ଲୋ ଅଛି ତାଙ୍କର ତାର ଭଏସ୍।
ମାନେ କଣ କହିବି ଖାଲିଟାରେ ମୋର ୱେଷ୍ଟ ହେଇଗଲା ଗୋଟେ।
ରିଜେକ୍ଟ ନା।
ହଁ ହଁ ସେଇ ସେଇ। ମାନେ କଣ ଆଉ ଖାଲଟାରେ ବେକାର କୁ କରିଥିଲି ତାକୁ। ଆଉ ଜମା କରିବି। ମୁଁ ସବୁ କଥା ହେବି ପଛେ ଜମା ଆଉ ତା ସହିତ କଥା ହେବିନି।
ମୋର ଆକଚୁଆଲି ଆଉ ଦିଟା କମ୍ପ୍ଲିଟ୍ କରିବାର ଅଛି।
ମାନେ କେତେଟା ହବା ପାଇଁ।
ପନ୍ଦର।
ଆଚ୍ଛା ତୋର ମୋର ପାଖାପାଖି ସମାନ ବସିଛୁ ଆଉ।
କେତେ ତମର?
ମୋର ପନ୍ଦରଟା ଥିଲା ଆଉ ଗୋଟେ ରଜେକ୍ଟ ମାନେଏଇତ ଦିଦି ସହିତ କଥା ରିଜେକ୍ଟ ହେଇଗଲା। ନ୍ ଟା କିନ୍ତୁ ହେଇଗଲା ଏବେ ଏଇଟା ଏଟା ତ ରିସିଭ୍ ଭି କଲି ଛାଡ।
ଓହୋହୋ କଣ କର କଣ କରୁଥିଲେ।
ମୁଁ ଆଚୁଆଲି କଥା ହଉଥିଲି ମାନେ କଣ କହିଲୁ। ସିନୁ କୁ ତ ଜାଣିଥିବୁ।
ହଁ ହଁ।
ତ ଆମେ ମୁଁ ତ ଦିଦି ମାନେ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ କ ମାନେ ମୋ ମୁଣ୍ଡରେ ପୁରା ଖରାପ ହେଇଗଲା ତାସହିତ ହେଲାନି ବୋଲି। ସାଙ୍ଗେ ସାଙ୍ଗେ ତା କଲ କଲା ବେଳକୁ ମାନେ ବ୍ୟସ୍ତ ଦେଖେଇଲା ତାପରେ ସିଏ କଲରେ ମୁଁ ଜାଣି ପାରିଲି ସେ କାହାକୁ ଗୋଟେ କଲରେ ଆଡ କଲା ତାପରେ ଗୋ ଟେ ଅନନ୍ୟ ଭଏସ ଟେ ମୁଁ ଜାଣିଛି ତା ଭଏସ ବାଟ୍ ସେମିତି ହଠାତ୍ ସେମିତି କେବେ ନ କହିକି କରିଛି ମୁଁ ଭାଇ ଡରି ଗଲି କିଏ ଏଟା ମୁଁ କହୁଛି ହ୍ୟାଲୋ ଏମିତି କହୁଛି ଡା ତାପରେ ଜାଣିଲି ଯେ ଏଟା ସିଏ ମାନେ ଆପଣଙ୍କର ଭଉଣୀକୁ ସିଲୁ
ମୋ ଦିଦି କ ତାଙ୍କରି ସହିତ କାରିଆରେ କଥା ହଉ ଥିଲେ।
ହଁ ହଁ ଛାଡନ୍ତୁ ଆପଣ ସେ କଥା ହୁଁ ହୁଁ। ମାନେ ପକାନ୍ତୁନି ସେଇ ଟପିକ ଉଠାନ୍ତୁନି ତ ଆପଣ କଣ କରୁଥିଲେ ଏବେ।
ମୁଇଁ ତ ଆଳୁ ଚପ କପଲେଟ ଖାଉଛୁ।
ବାଉ ମୋ ଫେବରେଟ୍ ଦିଟା କହି ମୋ ଆଳୁ ଚପ୍ ବି ଫେବରେଟ୍ କପ ଲେଟ୍ ଫେବରେଟ୍।
ମଁ ତ ମରାଠ ମ ଖା ଆଳୁଚପ୍ ପସନ୍ଦ।
ମତେ ବିଷୟ ମାନେ ଏଇଟା ପ୍ରାୟ ବରାଚୁଆଲି ଡିପେଣ୍ଡ କରେ ମାନେ ମତେ ସବୁ ଜାଗାରେ ମାନେ ମୋଷ୍ଟ ଅଫ ଦି ଜାଗାରେ ମତେ ବରା ପସନ୍ଦ ନୁହଁ।
କୋଉ ଜାଗାରେ ହଁ ବରା ଗୋଟେ ଗୋଟେ ଜାଗାରେ ଭଲ ଥିବ ଆଉ ଗୋଟେ ଗୋେ ଜାଗାରେ ବହୁତ ବେକାର ଥିବ।
ସେଇ ମତେ ପ୍ରାୟ ଘର ବରା ଟା ବେଶୀ ଭଲ ଲାଗେ। ଘରେ ଯୋଉ ବରା ବନା ହୁଏ ପିଆଜ ମାନେ ପକେଇକି ବେଶୀ ଥାଏ ପୁରା। ଭଲ ଲାଗେ ଆଉ ଗୋଟେ ଗୋଟେ ଜାଗାରେ ଥାଏ ସେଟା ଡିପେଣ୍ଡ କରେ ନହେଲେ ଏମିତି ବରା ଗୁଡା ଜମା ଭଲ ଲାଗେନି। ମତେ ଓଲଟି ତାଠୁ ଭଲ ଆଳୁ ଚପ୍ ଟା ଭଲଲାଗେ।
ଆପଣ ଯଦି ବନ୍ଧାକୋବିରେ କଟଲେଟ୍ ହୁଏ ସେଇଟା ମତେ ଭଲ ଲାଗେ। ସେ ସେତେବେଳେ ଭଲଥିବ ଗୋଟା ଗୋଟା ଟାଣ ଟାଣ ଥାଏ।
ହଁ ସେଇଟା ମାନେ ଆକ୍ଚୁଲି ସେମାନେ ଭଲରେ ଛାଣନ୍ତିନି ମାନେ ଛାଣନ୍ତିନି ମାନେ ପୁରା ଗ୍ୟାସ୍ ଫ୍ଲେମ୍ ହାଇ କରିକି ଛାଣିଦିଅନ୍ତି କି କଣ ତ କଣ ହୁଏ କହିଲୁ? ମାନେ ଉପର ଆଡୁ ତ ପୁରା ବଢିଆ ଦେଖାଯିବ ମସ୍ତ। ଦେଖା ଯିବ ହିଁ ସେଇଭଳିଆ କିନ୍ତୁ ଭିତର ଆଡୁ ସେ କି ସିଝା ମାନେ କଞ୍ଚା ଥିବ ପୁରାଏ କଞ୍ଚା ଥିବ ବହୁତ ବେକାର ଲାଗେ। ଏମିତି ମୁଁ ବହୁତ ଜାଗାରେ ଏମିତି ମାନେ ଫେସ୍ କରିଛି ମାନେ ମାନେ ଏତେ ବଢିଆ ଦେଖା ଯାଇଥିବ ଖାଇବାକୁ ଦେଖିଲା ବେଳକୁ ଭିତରେ କଞ୍ଚା ଥିବ ସେ ତ ଲାଭ କଣ।
ମୁଁ ହେଲା ଟିଫିନ ସ୍କୁଲ୍ ନେବାକୁ। ଟିଫିନ୍ ବ୍ୟାଗ୍ ହେଲା ମାନେ ସେ ଟିଫିନ୍ ବ୍ୟାଗ୍ ମଗେଇ ସାରିଲା ପରେ ଏତେ ଛୋଟ ଥିଲା ଯେ ଗୋଟେ ପାଣି ବୋଟଲ ଜାଗା ହବନି।
ଏ ଭାଇ।
ତାପରେ ସେ ପୁରା ଛିଟ୍ ମୋର ଯୋଉ ଏତେ ବଡ ବ୍ୟାଗ ଟା ମୁଁ ଯୋଉଟା ପ୍ବର୍ବରୁ ନେଉଛି। ସେଇଟା ଦୋକାନଟେ ଥିଲା ସେଇ ବାଟେ ଏତେ ବଡ। ନାଇଟି ନେଇଯା। ଆଉ ସେଇ ଛୋଟ ବ୍ୟାଗଟା ଖାଲି ଦୁଇଶହ ଟଙ୍କା।
ଏ ଭାଇ।
ମାମା ମତେ କହୁଛି ବୁଲିଦେ। ତୋ ନାଁରେ କେସ୍ କରିଦେବି ଏତେ ଛୋଟ ବ୍ୟାଗ୍ କେମିତି ପୁରେଇବି ଆଭିତରେ ଜିନିଷ ମାମା ପୁରା ରିଗିକିନା। ଆମ୍ବ ବନି ଗଲାଣି ଏଥର।
ଆରେ ହୁଏ ମାନେ ଏମିତି ଅନଲାଇନରେ ଆସୁଛି ବୋଲି ଏଇଟା ହିଁ ଗୋଟେ ପ୍ରୋବ୍ଲେମ୍ ଯେ ତମେ ଯେହେତୁ। ମାନେ ଜଣା ପଡେନି ବହୁତ୍ ଆରେ ମୁଁ ଗୋଟେ କଣ କହିଲୁ?। ନାଇଁ ସେତବେଳେକୁ ଅବଷ୍ୟ ବହୁତ ଛୋଟ ଥିଲି। ମାନେ। ଛୋଟବେଳେ ଥିଲି ମାନେ ସେ ସ୍କୁଲ ବେଳେ ପଢୁଥିଲି ତ ସେଇ ଟାଇମ୍ ରେ ଗୋଟେ ଅନଲାଇନ। ମୁଁ ମାଟିର ଗୋଟେ ହାଣ୍ଡି ଟା ଅର୍ଡର ହାଣ୍ଡି ଭଳିଆ ଗୋଟେ ଅର୍ଡର କରିଥିଲି, ହେଲା। ତ ମୁଁ ଭାବିଲି କଣ ସେଟା ପୁରା ବଡ ଆସିବ ବୋଲି ମୁଁ ଅର୍ଡର କରିଦେଇଚି ଆଉ। ସେ ଆସିଚି ଏଡିକି। ମାନେ ମୁଁ ବି ତାକୁ ମାନେ ଅର୍ଡର କରିଥିଲି, ପୁଣି ସେ ନେଇଥିଲା ବି ଅଧିକ ତା ପ୍ରାଇସ୍ ମାନେ। ଛଅଶହ ନା ସାତଶହ। ସିକ୍ସ୍ ହଣ୍ଡ୍ରେଡ୍ କି ସେଭେନ୍ ହଣ୍ଡ୍ରେଡ୍ ନେଇଥିଲା ତ ମୁଁ ନେଇ ଆସିଲି ତ ନେଇତ ଆସିଛି। ମୁଁ କହିଲି ଏତେ ବଡ ତ ଭଲ ପ୍ରାଇସ୍ ଭଲ ଅଛି ବଡ ହାଣ୍ଡି ମୁଁ ତା ଦେହରେ ମେନ୍ ମୋର ଇଣ୍ଟେ। ଇଛା ଥିଲା ଚିକେନ୍ ଆଉ ମଟନ ବନେଇବାକୁ ତ ସେ ସେଇଥିପାଇଁ ଆଇଁଲି। ଆସିଲା ପରେ ଏଇ ଯୋଉ ଦହି ଜମାନ୍ତି।
ହଁ ହଁ ହଁ।
ସେଇଭଳିଆ ଆସିଲା, ମାନେ ମୁଁ ଛଅଶହ ନା ସାତଶହ ଟଙ୍କା ଦେଇକି ଏଡିକିଟେ ମାନେ ଅର୍ଡର୍। କରିଥିଲି ଦହି ଜମେଇବ। ସେଟା ବି ବହୁତ ଛୋଟ ଥିଲା ବହୁତ ଛୋଟ ଥିଲା। ମାନେ ଅବଶ୍ୟ ମାନେ। ହଁ ହଁ ଦହି ଜମେଇ। ମାନେ ଦହି, ମାନେ। କଣ କ୍ୱାଲିଟି ଭଲ ଥିଲା ଛୋଟଟା ଯେହେତୁ ତାର କୁଆଲିଟି ଅଫଗୋସ ଭଲ ଆସିବ ବଟ୍ ଥୋଡି ଆମେ ସେଇଠୁ। ଅଡର କରିଥିଲେ ଆମେ ତ ଅଲଗା ପାଇଁ ଅଡର୍ କଲେନା ତ ସେଇ ହିସାବରେ ଏକ୍ସପେନସସିଭି ଥିଲା।
ହଁ ସେଇଠୁ ତା ଉପରେ କାମ ମଞ୍ଜରେ ରାଗନ୍ତି, ସେଥିପାଇଁ।
ହଁ ହଁ ଏଇଟା ହୁଏ, ମାନେ ଅନ୍ଲାଇନରେ ତ ଏତିକି। ଗୋଟେ ଥର ମୁଁ ଏମତି ମାନେ ଲାଇଫିରେ ମୁଁ ଯେତେବେଳେ ଫାଷ୍ଟ୍ ଟାଇମ୍ ଅନ୍ଲାଇନରୁ ମାନେ। କେମିତି ଅର୍ଡର ହେଇଥିଲା। ନା ନା ମୁଁ ମୋର ଯେତିକି ମନେ ଅଛି ମୁଁ ଯେବେ ଜାଣିଲି ଅନ୍ଲାଇନ୍ ବିଷୟରେ ଏମିତି ସପିଙ୍ଗ୍ କରନ୍ତି କଣ। ତ ଲାଇଫିରେ ଫାଷ୍ଟ୍ ଟାଇମ୍ ଗୋଟେ ଅର୍ଡର କରିଥିଲି ଗୋଟେ ଡ୍ରେସଟେ ମାନେ ଯୋଉଟା କି ନିଜ ପସନ୍ଦରେ। ସେଇଟା ସତରେ ବି ଭଲ ଦେଖା ଯାଉଥିଲା, ମାନେ ଭଲ ହିଁ ଦେଖା ଯାଉଥିଲା। ତ ମୁଁ ଅର୍ଡର। ତ କରିଦେଲି ଫଟରେ ତ ବହୁତ ମସ୍ତ ଦେଖାଗଲା ଲାଇଫିରେ ଫାଷ୍ଟ ଟାଇମ୍ ନିଜ ପସ୍। ଆନନ୍ଦରେ ଆ ଅର୍ଡର ଟା କରିଚି ପୁରା ଖୁସି ଥିଲି ଆଉ। ଆସିଲା ସେ କୁର୍ତିୀଟା ହିଁ ଗୋଟେ ଅର୍ଡର କରିଥିଲି ସେ କୁର୍ତ୍ତିୀ ଟା ଉପରଟା ପୁରା ଆମ। ମାନେ ଏସସଵି ପିଲାଙ୍କର ସ୍କୁଲ ଡ୍ରେସ ଦେଖିଥିବୁ ବ୍ଲୁ କଲର ମାନେ। ମାନେ ପୁରା ସେଇ ଭଳିଆ ହିଁ ଆସିଥିଲା ମାନେ ମୋର। ଏତେ ମନ ଖରାପ ହେଇଗଲା ମୁଁ ମାନେ। ପୁରା ମୁଁ କହିଲି ଭାଇ ଏଟା ପୁରା ସ୍କୁଲ ଡ୍ରେସ ଭଳିଆ ହେଇଛି।
ମାନେ ଉପରକୁ ମୁଁ କଣ କହିବିି। ପୁଣି ଆମ ସ୍କୁଲ ୟୁନିଫର୍ମ ଏତେ ବେକାର ସେ। ଏତେ ବେକାର ୟୁନିଫର୍ମ କରନ୍ତି। ମାନ ଗର୍ଲସ ମାନଙ୍କର ତ ତାପରେ ବି ସେ ବଏଜ ମାନଙ୍କର ଏତେ ବେକାର। ୟାଠୁ ପୂର୍ବରୁ ମୁଁ ଜଉ ସ୍କୁଲ ପଢୁଥିଲି କିନ୍ତୁ ସେଥିରେ ଗାର୍ଲସ ମାନଙ୍କ ୟୁନିଫର୍ମ ବହୁତ ବେକାର ଥିଲା।
ଓହୋ ତୋର ତମର ତ କୁର୍ତ୍ତି ହେରିକା ସାଲୱାର ହେରିକା ପିନ୍ଧନ୍ତି ହଁ।
ହଁ ସେଇଥିପାଇଁ ଭୁଝିଲେ ପଣି କୁର୍ତ୍ତୀ ସାଲୱାର୍ ତ ମେରା ଯୋଉ ପିଲା ମାନଙ୍କର ଟିକେ ହାଇଟ୍ ଛୋଟ ଥାଏ ସେମାନେ କଣ ଦେଖା ଯାଉଥିବେ ତା ଭିତରେ ଭାବ।
ହଁ ମାନେ ଆମର ତ ଏସ୍ ଏସ ବି ମାନେ ସେୟା ମାନେ ଗୋଟେ ମାନେ ଆମର ଗୋଟେ ବହତ୍ ମାନେ ତାର ଏତେ ସଟ୍ ହାଇଟ ଗୋଟେ କଣ କହିବି ସେ ବହୁତ ଗେଡାକୁ ପ ପତଳା ବି ସେଇ ଭଳିଆ ମାନେ ପୁରା ହଁ ମାନେ ସେ ଏବେ ବି ମାନେ ସେ ବି - ବିଜେପି ରେ ବି ପଢୁଛି। ଚି ହେଲା ମାନେ ମାନେ ତା ସହିତ ଏମତି ମୁଁ କଥାବାର୍ତ୍ତା ହୁଏନି ଅଲଗା ପ୍ଲସ ଥ୍ରୀ ପିଲାଟା ଭଲ ପଢେ ମାନେ ଭଲ ଷ୍ଟୁଡେଣ୍ଟ ବଟ୍ ମାନେ କଣ ମାନେ ଏତେ ସେ ଗେଡାକୁ ଏତେ ପତଳା ମାନେ ତାକୁ ଥାଏ ଯୋଉ ପ୍ୟାଟ୍ କାହାକୁ ମାନେ ଯୋଉ ଏମତି କରନ୍ତି କୁର୍ତ୍ତା ଭଳିଆ ଯୋଉ ମାନେ ତା କୁ ଜମା ହୁଏନି ସେଇଭଳିଆ ମାନେ ସେ ଯାହା ଦେଖାଯାଏ ମାନେ କଣ କହିବି ତାକୁ ତ ମିଳେ ବିି ନାଇଁ ଡ୍ରେସ୍ ସେ ଗୋଟେ ଏମତିଆ ମାନେ ଏମତି ଥାନ୍ତି।
ମାନେ ମୋର ହେଲା କିଛି ଟାଇମ୍ ଯେତେବେଳେ ହେଲା କିଛି ଟାଇମ୍ ପରେ ଲକଡାଉନ ପରେ ମୋର ଯେତେବେଳେ ସ୍କୁଲ ଖୋଲିଥିଲା ସେତେବେଳେ ମୁଁ କ କହିବି ମାନେ ସେଟାଇମ୍ ରେ ମୁଁ ଏତେ ମୋଟା ହେଇଥିଲି ଲକଡାଉନ୍ ଭିତରେ ତାପରେ ମୋ ସାଇଡରେ ହେଲା ଗଞ୍ଜିି ତ ମିଳିଯିବ ପ୍ୟାଣ୍ଟ ମିଳିବନି ମୁଁ ଅଣ୍ଟାରେ ହବନି ପ୍ୟାଣ୍ଟ ଖସିବା ଉପରକୁ ଉଠିବ ନି।
ଓ ହୋ ହୋ ହଁ।
ସେଇଟା ହେଲା ହୋରୋ ତ ସେ ମାନେ କଣ ହେଇଛ ତମର ଗଞ୍ଜି ହେଇଯିବ ପ୍ୟାଣ୍ଟ ହବନି ଏତେ ମୋ ଏତେ ମୋଟା ହେଇ ଯାଇଥିଲି ତା ପରେ ଏକାଠିକା ସ୍କୁଲ ଖୋଲି ତାପରେ ସେ ଯୋଉ ଟିକେ କମି ଥିଲି ଏଇଁଖା ପୁଣିଥରେ ମୋଟା ହେଇଯାଇଛି ମୁଁ।
ନା ମାନେ ତୁ ତ ମାନେ ଡେଙ୍ଗା କୁ ଠିକ୍ ଅଛି ବଧେ ଡେଙ୍ଗା ହେଲାକୁ ପ ତ ମାନେ ଠିକ୍ ଅଛି ତର ଏମିତି ବି ନାହିଁ ଆଉ ଆଉ ଟିକେ ଯଦି ମାନେ ଡେଙ୍ଗା ହେଇଯିବୁ ତୁ ତାହେଲେ ଆଉ ମାନେ ଆହୁରି ଆହୁରି ବି ପତଳା ଦେଖାଯିବୁ ଠିକ୍ ଅଛି।
ହ।
ଆଉ ସେ ଯୋଉ ରିକୁୁ ଆସିଥିଲା ଏ ଭାଇ ହେ ଭଗବାନ୍
ସିଏ ପୁଣି ଏ ସିଏ ଲମ୍ବାକୁ ମୋଟା ସିଏ ମୋଟା କହିଲେ ଏ ସିଏ ହେଲା ବହୁତ୍ ମୋଟା ଆଉ ବହୁତତ୍ ଲମ୍ବା।
ସେଇ ମାନେ ତୁ ଭାବେ ସେ ଏତେ ଲମ୍ବାକୁ ମାନେ ମାନେ ମୋଟା ଦେଖା ଯାଉଛି। ମାନେ ଯଦି ତାର ହାଇଟ୍ ଟା ଆଉ ଟିକେ ଛୋଟ ଥାଆନ୍ତା ତା ମାନେ ଭାବେ ସେ ଆହୁରି କେତେ ମୋଟା ସେ ମାନେ ଲମ୍ ମୋଟା କୁ ମୋଟା ବି ଲମ୍ବା କୁ ଲମ୍ବା ସେ ଦିଟାକ ହି ଗୋଟେ ଯଦି ଆଉ ଟିକେ ଗେଡ଼ାଇଯାଇଥାନ୍ତା ମାନେ ସେ ଆହୁରି କେତେ ମୋଟା ଦେଖା ହେଇଥାନ୍ତା ମୁଁ ସେଇଟା ଭାବୁିଛି ଖାଲି।
ହଁ ପାଖରେ ସେ କହିଲେ ଯଦି କ ବି ତାର ହେଲା ୱେଟ ହେଲା ନାଇଣ୍ଟି ଏବଭ୍ ତ ଥିବ ନାଇଁଟି ନାଇଁନ
ହଁ ହଁ। ଆରାମ୍ ସେ ଥିବ ଆରାମ୍ ସେ ଆଉ ବି ଏମିତି ଥାଆନ୍ତି ନା ବହୁତ୍ ସାରା ପତଲା ପିଲା ଗୁଡା ଥାଆନ୍ତି ବଟ୍ ମାନେ ହାଇଟ୍ ଅଧିକ ଥାଏ ତ ସେଇଥିପାଇଁ ମାନେ ମୁଁ ବଧେ ସପ୍ସନାଲ୍ କେଶ୍ ମାନେ ମାନେ ଏମିତି ତ ମୁଁ ଗେଡା ନୁହଁ ଡେଙ୍ଗା ହି ତ ପତଲା କୁ ମାନେ ଥାନ୍ତି ସମସ୍ତଙ୍କର ମାନେ ୱେଟ୍ ଟା ଅଧିକ ଥାଏ ମୁଁ ହିଁ ଗୋଟେ ଏକ୍ସେପସନାଲ କେସ୍। ନହେଲେ ଭାଇ ପିଲାମାନେ ହଁ।
ସେ ଯୋଉ ପତଳା ପିଲାମାନେ ଡେଙ୍ଗା ଥାନ୍ତି ସେ ପତଳା ପିଲା ସେ ଦେଙ୍ଗଥାନ୍ତି ସେମାନେ।
ହଁ ମାନେ ଏଇଟା ଗୋଟେ କେମିତି କେୟାଣି ପତଲା ପିଲାନେ ଗେଡା ଥିଲେ କଣ ଗୋଟେ ଗୋଟେ ପ୍ରକାର ପତଳାକୁ ଡେଙ୍ଗା କୁ ଗୋଟେ ବାଉଁଶ ଭଳିଆ ଦେଖାଯାଆନ୍ତି ମୁଁ ତ ସେଥିରୁ ଗୋଟେ ମୁଁ ତ ସେଥିରୁ ଗୋ ଟେ ସଫର କରୁଛି ମାନେ ଅନନ୍ୟା ଆମର ଯୋଉ ଜାଣିଥିବ ଅନନ୍ୟା କୁ।
ହଁ।
ତ ସିଏ ବି ଗୋଟେ ତାର ମର ଫଟ
ସିଏ ତ ଦିଟା ହାଡରେ ହେଲା ବଞ୍ଚୁଛନ୍ତି ଦିଟା ହାଡ ରେ ଏମିତି ଟଙ୍ଗ ଟଙ୍ଗ ହଉଛନ୍ତି ବା ସିଏ।
ତାର ମୋର ସବୁବେଳେ ମାନେ ଫଟୋ ଉଠେଇଲା ବେଳେ ଆମେ ମାନେ ସବୁବେଳେ ଯେତ ତଳେ ଫଟୋ ଉଠି ଆମେ କହିବୁ ଆମେ ତ ଯାହା ଦେଖା ଯିବୁ କାହିଁ ଫଟ ଉଠଉଛୁ ତାର ମୋର ପୁରା ମାନେ ବହୁତ ବେକାର ଦେଖାଯାଉ। ‌
ହଁ ବଟ ସିଏ କଣ କହିଲୁ ଟିକେ ଚବିଟା ମାନେ।
ହଁ।
ତାର ଟିକେ ଅଛି ସେ ଗେଡା ଟା ବଲିକା ମାନେ ଗେଡା ମାନେ ସିଏ ହିଁ ପ୍ର ପଟ୍ ଠିକ୍ ଅଛି ମାନେ ଗେଡା କହୁଥିଲ ମାନେ ଭଲ ଦେଖା କ୍ୱୟୁଟା ଟା ମାନେ ଛୋଟ ଛୁଆ ଟା ହିଁ ସେ ବା ବଲେ ପୁରା ହିଁ ଛୁଆ। ମାନେ କାଲି ତ ଆହୁରି ଛୁଆଟେ ଭଳିଆ ଦେଖାଯାଉଥିଲା ମାନେ କିଏ କହିବନି ଆସିକି ମାନେ ପ୍ଲସ୍ ଥ୍ରୀ ପଢିଲାଣି ଆସିକି କି ମାନେ ପଢିଥିଲା ଆମ ସହିତ ବ୍ୟାଚ୍ ଅନୁସାରେ ପ୍ଲସ୍ ଥ୍ରୀ। କେଣ୍ଡିଆରି ହେଇଥାନ୍ତା ତାର। ସେ ସିଏ ହିଁ ଜଣା ପଡନି ଆଉ ସେ ବି ସେ ଯଉ ଡ୍ରେସ ଗୁଡା ବି ଯଉ ପିନ୍ଧେ ତାକୁ ପୁରା ମସ୍ତ ମାନେ ଆକଚୋଲି।
ହଁ ସେ ହେଲା ତାଙ୍କ ଫ୍ୟାଟସ ଭଲଥିବ। ‌
ତା ଭଲ ଅଛି ତାର ବହୁତ ଭଲ ତାର ବହୁତ ଭଲ। ‌ ତାର କାଲି ଡ୍ରେସ ଟା ବି ସୁଟ କରୁଥିଲା ତାକୁ ମସ ତାର ବି ଲଙ୍ଗ ହେୟାର। ଆହୁରି ଭଲ ଦେଖାଯାଉଛି ମାନେ ତାକୁ ଏଭି କୁ ଲଙ୍ଗ ହେୟାର ଯୋଉ ତାକୁ ଆହୁରି ବଢଆ ମାନେ।
ବଡି ସହିତ ମ୍ୟାଚ କରିଯାଉଛି ଏବଂମୋର
ହୁଁ ହଁ ହଁ ହଁ।